ହଁ।। ହ୍ୟାଲୋ ହଁ ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ ଶୁଭୁଚି ଶୁଭୁଚି
ହଁ ବିଲା ହଁ ଶୁଭିଲା ସେ ଟିକେ ଆମର ପାଞ୍ଚ ଛଅ ହଁ ସେକେ ପରେ
ଆଚ୍ଛା ଆଚ୍ଛା ଆଛା ଓ ହୋ ଆଉ ସବୁ କାମ ସରିଲାଣି ମାର୍କେଟରେ କଣ ଯିବେ ଯେ ଏ ଏ ହଁ କୁହନ୍ତୁ।।
ସବୁ କାମ କିଛି ସରିନି ହଁ ମାଆ
ଆଛା ଆଛା ହଁ ସେ ମାର୍କେଟରେ କଣ ଝିଅ ଟିକେ ଯିବ ତ ସେ ଅଜାଙ୍କର ଟିକେ ସେ ଛୁଆ ଦୁଇ ଜଣ ଆସିଥିଲେ ଭାଇର ପୁଅ ସେମାନେ ଯିବେ ଅଜା କହିଛନ୍ତି। କଣ ପଞ୍ଚ ସଖାରେ ତାଙ୍କର ଝାଡା କ୍ଲିୟର ହଉନି ସେ କୋ ଝିଅ ଯିବ ଆ ଆଣିବା ମୁଁ କହିଲି ତମେ ତ ଉଇଁବ ଅଟଥିବ ଆଉ ଭାଇ ଭାଇଙ୍କର ତ ଅପରେସନ ହବାର ଅଛି ତମେ ଟିକେ ଜଣେ ହେଲେ କିଏ ରହିଯାଅ ଛୁଆଙ୍କ ପାଖରେ ଆଉ ସେ ମନା କରୁଛନ୍ତି ମାନେ ହଉ ଯିବୁ ସେ ଯାଅ ଯାଉଛନ୍ତି ଆଜି
ଆ ଯୋଉ ରାଜସ୍ଥାନ ଯାଇଥିଲେ କେବେ ଯାଇଥିଲେ କେମ୍
ମୁଁ ଯାଇଥିଲି ନାଇଣ୍ଟି ଥ୍ରୀରେ ଯାଇଥିଲି। ନାଇଣ୍ଟି ଥ୍ରୀରେ ଯାଇଥିଲି ଇ- ଆମର ମଝିଆ ଭେଣେଇ ନେଇଯାଇଥିଲେ ରାଜସ୍ଥାନ ସବୁଆଡ଼େ ବୁଲିଛି ସବୁ ମରୁଭୂମି ଆଉ ସେଠି ବହୁତ ଭଲ ଲାଗେ ପୁରା ରାଜସ୍ଥାନରୁ ମତେ ବହୁତ ବଢ଼ିଆ ସୁନ୍ଦର ଚପଲଟିଏ ଦେଇ ଥିଲେ ଜୋତା ମାନେ ହାତ ତିଆରି ରାଜସ୍ଥାନୀ ଚପଲ। ଏତେ ସୁନ୍ଦର ମତେ ଲାଗେ। ଲ ଯେ ଆଉ ତାପରେ ବହୁତ ବୁଲାବୁଲି ମତେ କରରେଇଛନ୍ତି ସେ ଭେଣେଇଟି ତାରେ ତାଙ୍କର ଗୋଟେ ପୁଅ ହେଲା ଦିଟା ଝିଅ ପରେ ପୁଅ ହେଲା। ଆଉ ତାପରେ ମୁଁ ଛଅ ମାସ ରହିଲି ଛଅ ମାସରେ ଏଠୁ ମୋ ସେ ଭେଣେଇ ମୋତେ ଓଜନ କରିକି ନେଲେ ଯାଜପୁର ରୋଡ଼ରୁ ଓଜନ କରିକି ନେଲେ ପଇଁଚାଳିଶ କେଜି ଥିଲି। ତାପରେ ଆସିଲା ବେଳକୁ ପ ଚସ୍ତରି କେଜିମା। ପଞ୍ଚସ୍ତୋରୀ କେଜି କେ ହେଇି ବସ୍ ତିଲି ସେଠି ଖୁବ ଖୁବ। ମାନେ ସେଠି ସେ ଏୟାର ଫୋର୍ସ ଲୋକ ତ? ସବୁବେଳେ ମାଛ ମାଂସ। ତ ସବୁବେଳେ ପୁରା ଭରପୁର। କହିଲେ ଆଉ ଖା ମୁଁ କିନ୍ତୁ ଖାଉନଥିଲି ଆଗରୁ ବି ଆଉ ତାପରେ ସେଠି ଯେମିତି ଗଲି କହିଲେ ଆମ ଘରେ ରହିଲା ମାନେ ଆମ ଘରେ ଖାଇବାକୁ ପଡିବ। କଣ କରିବି ବାଧ୍ୟ ହେଇକି ଖାଏ ଆଉ ନାଇଣ୍ଟି ଥ୍ରୀ କଥା କହୁଛି। ବହୁତ ଭଲ ଜାଗା ବହୁତ। ଶାନ୍ତ ପରିବେଶ ସେମାନେ ଇୟାର ଫୋର୍ସ ଲୋକମାନେ ସେମାନେ ଗଣେଶ ପୂଜା କରିବେ ଆଉ ସରସ୍ଵତୀ ପୂଜା କରିବେ ସବୁ ପୂଜା ଗୋଟେ ଗୋଟେ ନିଜେ ନିଜେ ଓଡ଼ିଆ ମାନେ ସେମାନେ ସବୁ କରିବେ ବହୁତ ଭଲ ଲାଗେ ଖାଇବା ପିଇବା ସବୁ ହୁଏ। ଭଲ ଲାଗେ ସେଠି। ହୁଁ ହୁଁ।
ଆଉ ରାଜସ୍ଥାନ ହୋଟେଲ ମାନଙ୍କରେ କଣ କଣ ଖାଇବା ମିଳି ଜାଣି
ନା ହୋଟେଲ ଯାଇନି କେବେ ହୋଟେଲ ଯାଇନି ବଜାର ବୁଲିଛି ବଜାର ହୁ। ସବୁ ମାନେ ସିଏ ତ ରାଜସ୍ଥାନ ସିଆଡେ ତ ମରୁଭୂମିଟା କିନ୍ତୁ ଯୋଉ ମାର୍କେଟ କୁ ଯାଇଥିଲୁ ନା ସେ ମାର୍କେଟ ରେ ସବୁ ପନିପରିବା ମାନେ ଏମାନଙ୍କର ଇୟାର ଫୋର୍ସ ର ଗୋଟେ ଗାଡି ବାହାରେ ହେଲା କି ନାଇଁ। ଗାଡିଵ୍ ରେ ସେମାନେ ସବୁ ସ୍ତ୍ରୀ ଲୋକମାନେ- ଯାଆନ୍ତି ସବୁ ମାନେ ମାର୍କେଟିଂ କରିବାକୁ। ତାପରେ ମତେ ଏ- ଭେଣେଇ ଆମର ଡିଉଟି ପଳାନ୍ତି ଦେଇ ପ୍ରେଗନେଣ୍ଟ ଥିଲେ ମତେ ଅନ୍ୟମାନେ ଯୋଉ ଓଡିଆ ମାନେ ଥିଲେ ମତେ ଦେଇ ପଠେଇବ ଲିଷ୍ଟ କରି ଏୟା ଏୟା ସବୁ ଆଣିବୁ ମୁଁ ଯାଇକି ଥରେ ମାର୍କେଟି କରିକି ଆସିଛି ସେ ବସରେ ତାଙ୍କର ବସ୍ ସିଷ୍ଟମ ଥାଏ ବସରେ ଯାଇକି ଆସିଛିଁ ହୁଁ ଭଲ ଲାଗିଥିଲା ମୁଁ ସେ ଯୋଉ ରାଜସ୍ଥାନ ଯାଇଥିଲି ଭଲ ଲାଗିଥିଲା।। ଉ ହୁଁ ହୁଁ। ଆଉ ସବୁ ଏଇଭଳି ସବୁ ଆଉ।
ଆଉ କେତେବେଳେ ଆମ ଘରଆଡେ ବୁଲି ଆସୁନାହାନ୍ତି।
ହଁ ଯିବୁ ଆଉ ଟିକେ ସମୟ ବାହାର କରିକି ଯିବୁ ଆଉ। ଆଜ୍ଞା ହଁ ଟିକେ ହୁଁ ହଁ ହୁଁ ସେ ତ ଯିବୁ ଭାଇ ତାଙ୍କ ସାଙ୍ଗରେ ଯିବୁ ଆଉ ଯାଇକି ଟିକେ ଭାଇ ଟିକେ ବୁଝାବୁଝି କରିଦିଅନ୍ତୁ। କଣ କେମିତି ପଇସା ପ ପତ୍ର ଟିକିେ ଆରେଞ୍ଜ କରିବୁ ଯଦି ଭାଇ କହୁଛନ୍ତି ଯେ ସେଇଠିକି କରିବା ପାଇଁକା। ସେଇ ଯୋଉ ନର୍ସ ହୋମରେ ଆଉ ଆଉ କୁଆଡ଼େ ଯିବେନି ବୋଲି କହୁଛନ୍ତି। ମାନେ ହଁ ପଇସା ପତ୍ର ଆରେଞ ଟିକେ ହେଇଗଲେ ଯିବୁ ଆଉ। ଏତେ କଣ ଆମର ଭାଇ ବୁଝାବୁଝି କରିଦେବେ ପୁରା ସେଇ ଅନୁସାରେ ଯାଇକି ପହଞ୍ଚିବୁ ଏଇଟା ତ କିଛି ମାନେ ଇଏ ଜିନିଷ ଟା ନୁହଁ। ହେଇଯିବ ଆଉ। ହୁଁ ହୁଁ।
ଆଗ୳୲।
ଆଉ ଆଉ ଆମର ବାବୁଙ୍କର ସବୁ ଠିକ ଠାକ୍ କାମ ଚାଲିଛି ତ ସିଆଡେ।
ହଁ ଠିକ ଠାକ ଚାଲିଛି ହଁ ହଁ ସେ ଯାଉଛି ସେ ବସ୍ ଟିକେ ଦେଢ ଘଣ୍ଟା ପଳଉଚି ଗଲେ ଟିକେ ବସ ରେ ନହେଲେ ଆଉ କିଛି ନାହିଁ ଭଲ ସଂସ୍ଥା ବି ବହୁତ ଭଲ ମାନେ ଭଲ କମ୍ପାନୀ
ହୁଁ ହୁଁ ହୁଁ।
ହଁ ଚି ମାନେ ଯାହା ବି ହଉ ଗୋଟେ ପିଓର ଭେଜିଟେରିଆନ ଦୋକାନ ବି ପୁରା ତାଙ୍କର ଠିକ ଯୋଉ ଅଫିସ ଟା ତା ସାମ୍ନାରେ ବି ଗୋଟେ ବହୁତ ବଡ ଫେଲ ଅଛି ପୁରା ସାଧା ଆଉ ସେ ଯାଉଛି ର ସେ କେତେବେଳେ ଖାଇଛନ୍ତି ତ ମୁଁ ତ କହିଲି କାହିଁକି ସବୁବେଳେ ରୁଟି ଖାଇବୁ। ତ ସେଇଠୁ ବାହାନ ଖାଲି ଟିକେ ମୁଣ୍ଡରେ ସଫା କରି ନ ପାରିଲେ ତ ମୁଁ ରୁଟି ଦୁଟା କରିଦେବି। ଖାଲି ସେଇଠୁ ଡାଲମା ହଉ କି ତର ତରକାରୀ ହଉ କି ଭଜା ହଉ ତାହେଲେ ସେ କିଣି ଆଣି ଖାଇଦବ ଆଉ। ଆଉ ଏଇଠୁ ବି ଘର ବି କରି ନେଲା ବେଳକୁ ବି ତିନିଟା ବେଳକୁ ଖାଇଲା ବେଳକୁ ବି ସେଟା ବି ବାସି ଫାସି ହେଇଯିବ କି କଣ?
ହଁ ତରକାରୀ ଟା ଟିକେ ହେଇଯିବ ରୁ ରୁଟି ଟା ରହିବ। ଟିକେ ଇଏ ମ୍ ପେପରରେ ବଟା କାଗଜ ରେ ପୁରେଇକି ଦେଇ ଦେଲେ ବି ହଟ୍ କେସରେ ପୁରେଇକୀ ଦେଇ
ହୁଁ ମେନ ହେଲା ଗୋଟାକ ନଉଛନ୍ତି ସାତ ଟଙ୍କା। ମୁଁ କହିଲି କଣ ସାତ ଆଣି ଦବୁ ଆଉ ସବୁ ଏଇଠି ଖାଇଦବୁ ଆଉ କ ଘରୁକୁ ନେଇଯିବୁ। ଆଉ ନେଇକି ଯାଉଛି ଭଲ ଲାଗୁଛି କହୁଛି ତ ଟି ଟିକେ ବେଶି ରସ ହଉଛି ବୋଲି ବାଟ ଟା ଯିବା ଆସିବା ବାଟ ଟା
ହଉ ଏଠି ରହିଯାଉ କିଛି ଦିନ ତାପରେ ସେଠି ଘର ଫର ନେଇକି ରହିବ ଆଉ ହଁ ଏତେ ବାଟେ ଯିବା ଆସ ଆସିବା କେମିତି କରିବ ବାଇକି ଆଣିବ।
ହଁ ହଁ ହଁ। ନାଇଁ ମୁଁ ଭାବୁଥିଲି ସେଇ ଦୁଇ ସ୍କୁଟି ଗୋଟେ କିଣିଦବ। ଆଉ ସେଟ ଭାଇଙ୍କୁ ଦେଇ ଦେଲେ ମୁଁ ଭାଇ ଯିଏ ସିଏ ବାଇକ ଟାକୁ ଦେଇଦେଲି ସେ ନହେଲେ ନେଇକି ଯିବ ଆଉ। ସେ ତାର ବେଶି ଦିନ୍ ଏଠି ପ୍ରୋ ପ୍ରୋଗ୍ରାମ ନାହିଁ। ଏଇ ଦୁଇ ତିିନି ମାସ ପୁଣି କଣ ତାର ସେଇ ଯୋଉଠି ପୁରୁଣା ଥିଲା ସି ତାଙ୍କୁ କଣ କଲ୍ କରିବେ। ତ ସେ ସେଇଠି ସିଫ୍ଟିଙ୍ଗ ଆଉ ଏ ହବାର ଅଛି। ସେଇଠି ଯୋଉଠି ହଁ ହଁ ଯୋଉଠି ଥିଲା ସେଇଠି ସେ କିନ୍ତୁ ହାଲୋ ଇଏରେ ଯିବ ବୋଲି ସେ ବହୁତ।
ଆଛା ହଉ ପ୍ରଭୁଙ୍କ ଇଚ୍ଛା ହେଇଯାଉ ଭଲରେ ଭଲରେ।
ହୋ ହୋ ଏମିତି ଚାଲିଛି ହଁ ହଁ ଦୁଇ ଜଣ ଯାକ ଶୋଇଛନ୍ତି। ଦିଇ ଭାଇ ଯାକ ଶୋଇଛନ୍ତି।
ଆଛା ଆଛା।
ନା ମୁଁ ବି ଆଜି ଅଛି। ଛନ୍ତି ତାଙ୍କର ବି ବେକ ମାର୍ ପନିର ଦେଇଛି। ସେୟା ଦେଖେଇଲୁ ଉସ୍ ନାନୀଙ୍କ ଏଥୁରୁ ତାଙ୍କର ହେଲା। ତାଙ୍କ ସ୍କାନିଂ କିଛି ବାହାରିଲାନି? କିନ୍ତୁ ମୋ ପାଖରେ ଯୋଉ ମାଡ ହେଇଯାଇଛି ଆମର ଯୋଉ ବେକର ଯୋଉ ଶିର ହଁ ଆମେ ପଛ ଶିର ଟା ମାଡ଼ ହେଇଛି ବୋଲି ତ ସେଇଥିପାଇଁ ଦେହହା ତ ପୁରା ଝିମ୍ ଝିମ୍ ହଉଛି। ନା ଆଉ ଟ୍ରେଣ୍ଟ ଲା ପୁରାତ ପୁରା ହଉଛି ମୁଣ୍ଡଟା ମଧ୍ୟ୍ୟ ବୁଲେଇ ଦଉଛି।
ଅପା ଆସିନାହାଁନ୍ତି?
ହୁଁ ସେ କହିଥିଲେ ଖାଲି ଗୋଟେ କିଛି ସିଭିଅର ହେଲା କି କଣ ଗୋଟେ ଯଦି ଅସୁ ଯେବେ ହବ ତାହେଲେ ମତେ ଟିକେ ଫୋନ କରି
ଆଚ୍ଛା।
ସେମିତି କିଛି ନାହିଁ ଦେଖ୍ ତୋର ଗୋଟେ ବାନ୍ଧିିବାକୁ ଖାଲି ଦେଇଛନ୍ତି ରକ୍ ସିଏ ପନ୍ଦର ଦିନ ଭିତରେ ଗଲେ ମେଡିସିନ ହଉ ଠିକ୍।
ହୁଁ ହୁଁ ହୁଁ।
ଏଟା ହଉଛି କଥା। ହୁଁ ହୁଁ ହୁଁ ହୁଁ ସବୁ ସବୁୁ ଜିନିଷ। ଭାଇ
ଆଉ ଗଛ କଣ ସବୁ ଲଗେଇଛୁ? ଛଅ
ଗଛ ଏ ବର୍ଷ ଆଉ କିଛି ଲଗେଇନି ଖାଲି ଫୁଲ ଗଛ ଯେତିକି ଅଛି ଛାତ ଉପରେ। ଆଉ କିଛି ଲଗେଇନି। ଏ କେବଳ ସେ ତଳେ ଟିକେ କଖାରୁ ମାଡୁଛି।
ଆଚ୍ଛା।
ଆଉ କିଛି ମନ କରିନି କି ଆଉ ଲଗେଇନି ଏଇ ଯୋଉ ଗରମ ହଉଚି। ତାହେଲେ ବର୍ଷା ଏଥର ବହୁତ ବହୁ ଲେଟ୍ ମାନେ କାଲି ଟିକେ ବର୍ଷା ହେଲା ପରିକା ଆମର ହେଇଛି। ମାନେ ପୁରା ତିନି ଘଣ୍ଟ କଟା କାଳ ପୁରା ଗର୍ଜିଲା ବର୍ଷ ଏମିତି ବର୍ଷା ହେଲା ଯେ ନଳା ଫଳା ସବୁ ଫୁଲ ପୁରା। କାଲି ଟିକେ ବଢିଆ ବର୍ଷା ହେଇଛି ଆଉ ଆ
ହୁଁ ଆଉ ସେ ଆମର ମା ଆସି ଥିଲେ ନୂଆଁ ପଡ଼ା ମା ଆସିଥିଲେ ଆସିକି ଭାଇଙ୍କ ପାଇଁ ପଇଡ଼ ସେ ବିସ୍କୁଟ ବଟର୍ ବିସ୍କୁଟ ଅମୃତଭଣ୍ଡା ଆପେଲ୍ କୋଳ ଳଥ ଡାଲି ଆଁ ଏତିକି ଧରିକି ଆସିଛନ୍ତି ପୁରା। ସେ ତାଙ୍କ ଝି ଝିଅ ସାଙ୍ଗରେ ଆଉ ଆସିବି ମୁଁ କହିଲି ଯାହା ଟିକେ ଗୋଟେ ଥଣ୍ଡା ଟେ ଆଣିଦଉ ସେ ମନା କଲେ ମେ ଜଲିବା ସୁ ଝିଅ ଆମର ଝିଅ ଆମର ଇଏ ଲେମ୍ବୁ ପାଣି ଟିକେ କରିକି ଦେଲା।
ହୁଁ ହୁଁ ହୁଁ।
ପିଇକି ଟିକେ ସମୟ ଭାଇ ଆସିଲେ ସ୍କୁଲରେ ଜଣେ ଗାର୍ଡିଆନ ଆସିଥିଲେ ତ ସେଠୁ ଆସି କି ତାପରେ ଭାଇଙ୍କି ଦେଖା କରିକି ଗଲେ ଆଉ। ଭଲ ସେ ମା ବହୁତ ଭଲ ପୁରା ହଁ ହଁ। ଆଉ ଆମର ଯାଇଛନ୍ତି ଗିରିମାଙ୍କର ଆନିଭର୍ସରୀ ଥିଲା ପୁରୀ ଯାଇଛନ୍ତି ତାଙ୍କ ପରିବାର।
ଆଚ୍ଛା।
ଫେରିଲେନି କଣ କଲେଣି କେଆଣି। କାଲି ତ ପହଞ୍ଚିଥିଲେ ଫଟୋ ଫଟ ଛାଡ଼ଛନ୍ତି ସବୁ।
ଆଛା।
ଆଉ ସବୁ କୁଆଡେ ଥର ମୁଁ ଗଲେ ନା ଟିକେ ମୁଁ ଧବଳେଶ୍ୱର ଯିବି।
ହଁ ହଁ ଆସନ୍ତୁ ଆପଣ ତ ଆସୁଛନ୍ତି ଖାଲି ପଳଉଛନ୍ତି ରହିଲେ ସିନା ଦି ତିନି ଦିନ ରହିି
ଏ ରହିବା ପାଇଁ ବହୁତ ଇଚ୍ଛା ଆଉ କଣ କରିବା ତ ତମ ଦୁଃଖ ଗୋଟୁ ଆମ ଦୁଃଖ ବଳିଯାଉ ଚି ବୁଝିଲେ କି ନାଇଁ ଆଉ କଣ କରିବା ଟିକେ ଯିବା ପାଇଁ ବହୁତ ମନ ବୁଝିଲେ କି ନାହିଁ। ଆଉ ଏଇ ଘରେ ସବୁ ଗହଳି କେତେ ଜଣେ କରିବ ମା କାମ ବୁଝିଲେ କି ନାଇଁ। ସେଥିରେ କଥାବାର୍ତ୍ତା ଶୁଣିଲା ବେଳକୁ ଭଲ ଲାଗୁଛି ଟିକେ ରହିବା ମୁଁ ମତେ କହିଲେ ମତେ ପନ୍ଦର ଦିନ କି ମାସେ ମୁଁ ସେଠି ରହି ଯିବି କିଛି ଅସୁବିଧା ନାହିଁ ମୋର। ମତେ ବହୁତ ଭଲ ଲାଗେ ସେଟା ମହଲ ପୁରା
ଆଜ୍ଞା ହଉ ମା ରହୁଛି ଆପଣ ଆସିଲେ କଥା ହବା ଆଉ ଆଜ୍ଞା।
ହଁ।